ହ
ହଁ।
ହୁଁ କୁହନ୍ତୁ।
ଆଉ କଣ କୁହନ୍ତୁ?
ହୁଁ। କଣ କର ମାନେ ସବୁଠୁରୁ ଭଲ ପିଲାଦିନର ମାନେ ସ୍ମୃତି କୋଉଟା?
ପିଲାଦିନର ସ୍ମୃତି
ହୁଁ
ଛୋଟବେଳର ସ୍ମୃତି ତ ଅ ଅ ସ ଛୁଆ ଭଳୁ ରାତିରେ ଯାଇକି ସମସ୍ତେ ମିଶିକି ଗାଁ ପିଲାଙ୍କ ସହିତ ଖେଳିବା
ହୁଁ ହୁଁ ଆଉ ସବୁଠୁ ଭଲ ଲାଗିବ।
ଏ ମାନେ ଯୋଉ ପାଠ କେମିତି ସାରିଦେଇକି ଜଲଦି ରାତି ଅଧରେ ଖେଳିବା ପାଇଁ ରାତି ସାତଟା ଆଟା ରେ ସମସ୍ତେ ମିଶେଇକି ଗାଁରେ ଖେଳୁଥିବୁ ଏବେ ତ ପିଲା ଖେଳୁନାହାନ୍ତି ଘରେ ବସିକି ଫୋନ ଦେଖୁଛନ୍ତି ଇଏ କରୁଛନ୍ତି
ହୁଁ ହୁଁ
ତାପରେ ସ୍କୁଲ ଟାଇମ ତ ପୁରା ମଜା ବହୁତ ହେଇଛି।
ହୁଁ
ତାପରେ ଏ ଘରେ ମୋର ମନ ଅଛି ମତେ ସେ ଛୋଟ ବେଳିଆ ଫଟୋ ଉଠେଇବା ପାଇଁ ବହୁତ ପସନ୍ଦ ମୁଁ ନା ଯୋଉ ଖାଇଦେବି ମାନେ ମୋ ବଡ ଦିଦି ମତେ ଖୁଇଦେବେ କହିବେ ତ ଖାଇଦି ତାପରେ ଆମେ ଆଗରୁ ଯାନା ଷ୍ଟୁଡିଓରେ ଫଟୋ ଉଠାନ୍ତିନି।
ହଁ।
କହିବେ ଖାଇଦି ଜଲ୍ଦିରେ ଷ୍ଟୁଡିଓ ଯିବ ଫଟୋ ଉଢେଇବା ପାଇଁ ଏମିତି ମୋତେ ମିଛ କହିକି ସବୁ କହିଇଦେବେ।
ହୁଁ। ହଁ ସେଇଟା ଆଗେ ପୁରୁଣା ସମୟରେ ଯେତେବେଳେ ଉ ହୁ ଥିଲା। ଟାଇମ୍ ଥିଲା ସେଥିରେ ଷ୍ଟୁଡିଓ ରେ ଫଟୋ ଉଠାଇବାକୁ ଆମେ ଯାଉ
ଷ୍ଟୁଡିଓରେ ଯାଇକି ଉଠାନ୍ତିନି ନାଉ ତାପରେ ଯୋଉ ସେଠି ସବୁ ଯାଇକି ବିସେଇଠି ଗେଟପ ଦେଇକି ଉଠାନ୍ତି।
ହଁ ସେ ଯୋଉ ସେମାନେ ସିନାରୀ ମାନେ ରଖିକି ନା ତା ଦେହରେ ଆମେ ଫଟୋ ଉଠାଉ।
ହଁ। ସେ ସବୁ ସିନେରୀ ରେ ଫଟୋ ଉଠାଏ ସବୁ ସବୁ ମେମୋରି ନା। ଆପଣ ମାନେ ବେଶୀ ଉଠେଇଥିବ ଯା ହେଲେ ବି ଆପଣ ଯୋଉ ଆଗରୁ ବେଶୀ ସେଗୁଡା ଚାଲୁଥିଲା।
ହଁ।
ଆପଣ ବାହାଘର ସବୁ ତ କେତେ କେତେ ବର୍ଷ ହେଇଗଲାଣି?
ହଁ ଦି ବର୍ଷ।
ଓହୋ ଏବେ ଏବେ ଜଷ୍ଟ ମ୍ୟାରେଜ କଲେ ନାଇଁ।
ହଁ।
ଆଉ?
ନା ସ୍କୁଲ ଟାଇମ୍ ଅପେକ୍ଷା କଲେଜ ଟାଇମ ଅପେକ୍ଷା ଏଇଲା ମାନେ ଏ ଯଉ ବିବାହିତ ଜୀବନ ବହୁତ କଷ୍ଟକର।
ବହୁତ କଷ୍ଟ ମୁଁ ଯୋଉଠି ଟିଉସନ କରିକି ଯାଇଛି ଭାଉଜ କଇ ବଝିଅ ସବୁକରେ ବାହା ହୁଅନା।
ହଁ କିନ୍ତୁ ପିଲାଦିନ ଟା ବହୁତ ଭଲ ଲାଗେ ପିଲାଦିନ ଛୋଟ ଦିନ ଟା ବହୁତ ଭଲ ବାପା ମାଙ୍କ ଗାଳି ଆଉ ଜେଜେ, ଜେଜେମା ଏସବୁ ଦାଦା, ଖୁଡି ବହୁତ ଭଲ।
ହଁ ମୋର ବି ଜେଜେମା ଯେତେବେଳେ ଥିଲେ ଆମେ ବହୁତ ମାନେ ଲାଗିବୁ ଗେଲ ହବୁ ତାଙ୍କ ସହିତ ସେତେବେଳେ ମାନେ ସେ ଚିଡୁଥିବେ ତଥାପି ଆରେ ତାଙ୍କ ସ ଲାଗିବାର ମଜା କିଛି ଅଲଗା।
ନିଜ ପାଇଁ ନିଜ ଘର ନିଜ ଘର ଅନ୍ୟ ଘର ଯାହା ହେଲେ ବି। ସେ ମନ ଭିତରେ ଆସିଯିବ ଯେ ଏଟା ଆମ ଘର ନୁହଁ ଆମ ଘର ନୁହଁ ହୁଁ ସେଇଠୁଁ।
ତା ଦିନକୁ ଦିନ ବଡ଼ ହେଲେ ମାନେ ସବୁ କିଛି ମାନେ କେତେ ଜଲଦି ଆମେ ବଡ ହେଇଯାଉଛି ଆମେ ସିନା ବଡ ଟାକୁ ସେଲିବ୍ରେଟ କରିଦୋଉଛୁ କିନ୍ତୁ ଏମିତି ଆମେ ଭାବି ହେଇ ପାରୁନୁ ଯେ ଆମେ ଗୋଟେ ଗୋଟେ ଦିନ ମାନେ ବଡ ହେଇ ହେଇଯାଉଛନ୍ତି।
ହଁ ମାନେ ଆମେ ଛୋଟ ଥିବା ଭଲ କିନ୍ତୁ ବଡ ହେଲେ ମାନେ ଆମ ସ୍ୱପ୍ନ ଟା ବଡ ହେଇଯିବ କିନ୍ତୁ ଛୋଟ ଥିଲାବେଳେ ଯେତିକି ଖୁସି ବଡ ହେଲେ ସେତିକି ଖୁସି
ଖୁସିଇ କମିଯିବ ସବୁ ପ୍ରକାର ପ୍ରେସର ଇଏ ସେ
ହଁ ବା। ବାହାଘର ଜୀବନ ଟା ଅ ମାନେ କେତେବେଳେ କାହା ପାଇଁ ଭଲ ହେଇପାରେ କାହା ପାଇଁ ଖରାପ ହେଇ। କେହି କହି ପରାନ୍ତିନି ପରିବାର ହଁ ହଁ ନିଜ ପରିବାର ଭିତରେ ନିଜ ପରିବାର ଭିତରେ ରହିବା ତାର ସବୁଠୁ ଭଲ ମାନେ ସବୁଠାରୁ ଭଲ ମୁହୂର୍ତ୍ତ।
ପୁଅ ହେଇଥିଲେ ବଢିଆ ନା?
ହୁଁ ପୁଅ ବି ପୁଅ ମାନେ ବି ବହୁତ ସଂଘର୍ଷ କରନ୍ତି
କରୁଛନ୍ତି ହଁ ପୁଅ ଖାଲି ଝିଅ ମାନେ କରୁନାହାନ୍ତି ପୁଅ ମାନେ ବି ସେମାନେ ଗୋଟେ ପରିବାର ଚଳଉଛନ୍ତି। କିନ୍ତୁ ଏମିତିକା ରୁଲ ଥିଲା କି ମାନେ ପୁଅ ମାନେ ଝିଅ ମାନେ ଯି ଆଉ କା ଘରେ ରହିବେ
ହଁ। ସିଏ ବି ଗୋଟେ ପ୍ରକାର ମାନେ ମାନେ ସଂସାର ଟା ସେଇଭଳିଆ ତାଙ୍କର ଚାଲିଛି ଏ ପର୍ଯ୍ୟନ୍ତ ଆଉ
ହଁ। କେବେଠୁ ତ ରହିଗଲେଣି ଆମେ ଏବେ କହିଲେ କଣ ହବ?
ହଁ ପା ହିଁ ମାରେ ତାପରେ ଏ ଯୋଉ ଆ ମାନେ କଣ ପିଲାଦିନଟା ସବୁଠାରୁ ମାନେ କଣ ଭଲ ଲାଗୁଛି ଦିନଟା
ହଁ।
ଭଲ ଲାଗେ ସେଦିନ ଟା ସେଦିନ ଟା ଫେରିବାକୁ ଆଉ ମାନେ ଟାଇମ ନାହିଁ ଯେ ଫେରିବା ଆଉ କେବେ
ସେଇଟା କେବେ ଆଉ ହେଇପାରିବନି ସମ୍ଭବ ନୁହଁ
ଖାଲି ଭାବିବା ଛଡା କିଛି ବି ଆଉ ଭାବିଲି କିଛି ହବନି ବି ଭାବିଲି ଖାଲି ଭାବିବା ଦରକାର
ଆପଣ ଯୋଉ ଏ ବ୍ୟାଚ୍ ଫିଷ୍ଟ ହେରିକା ହୋଇସାରିଲାଣି ସବୁଠି ହେଇଗଲାଣି?
ହଁ ବ୍ୟାଚଫିଷ୍ଟ ବେଶିଶୀତ ଦିନେ ହୁଏ।
ହଁ ସ୍କୁଲ ମାନଙ୍କ ପିଲାଙ୍କ ସହିତ କଲେଣି ନା ଆଉ ଥରେ?
ହଁ ସ୍କୁଲ ପିଲାଙ୍କ ସାଙ୍ଗରେ ହେଇଥିଲା କଲେଜ ପିଲାଙ୍କ ସାଙ୍ଗରେ ହେଇଥିଲା। ସ୍କୁଲ ରେ ଯେତିକି ସାଙ୍ଗ ଥିଲେ ତାଙ୍କ ସହିତ ହେଇଥିଲା। କଲେଜ ଯେତିକ ସାଙ୍ଗ ଥିଲେ ତାଙ୍କ ସହିତ ହେଇଥିଲା। ସମସ୍ତଙ୍କ ସହିତ ହେଇଥିଲା।
ହୁଁ।
ହଉ ବେଶି ବେଶି ଶୀତ ଦିନେ ବେଶି ସେ ମାନେ ସେଇଟା ସେଇ ସମୟରେ ସମସ୍ତେ ପ୍ରାୟ କୁହନ୍ତି କି ଚାଲ ଭୋଜି କରିବା। ସେ ସେଇ ଦିନୋ ଗୁଡା ଫେରିବାକୁ ସମସ୍ତେ ଚେଷ୍ଟା କରନ୍ତି ଯେ ଆମେ ଫେରିବା ସେଦିନକୁ ଯୋଉଦିନ ଆମେ ଭୋଜି କରିବା ସମସ୍ତେ ଏକାଠି ହେବା ସେଇଟାଇମି ଟା ସମସ୍ତେ ବହୁତ ମନେ ପକାନ୍ତି। ମନେ ପକାନ୍ତି ଏଇଥିପାଇଁ ଯେ ମାନେ ସେ ଦିନ ଟା ମାନେ ହେ ଚାଲି ଆସୁ କେମତି ମାନେ
ମେମୋରି ହେଇକି ରହିଯିବ ପୁରା ସବୁଦିନ ପାଇଁ।
ହଁ।
ଆଉ କୋଉଠି ଆପଣଙ୍କୁ ଯିବାକୁ ମାନେ ଆପଣଙ୍କ ଡ୍ରିମ୍ ପ୍ଲେସ୍ କଣ ଅଛି ଯୋଉଠି ଯିବାକୁ ଆପଣଙ୍କୁ ଭାରି ଇଚ୍ଛା।
ମୋର?
ହୁଁ।
ଓଡିଶା ଭିତରେ ହଉଛି ଏ ଭିତରକନିକା। କେନ୍ଦ୍ରାପଡା ଜିଲ୍ଲାରେ ଯୋଉଟା ସେଇଟା ଦେଖିବାକୁ ମୋର ବହୁତ ଇଚ୍ଛା ଅଛି। ଆଉ ଚିଲିକା ଆଉ ହୁ ହଉ ହୁଁ କାଳି ଯାଇ ପିଠା ଯୋଉଟା ଚିଲିକାରେ ଅବସ୍ଥିତ ସେଇଟା ହଁ ଆଉ ଗୋଟେ ବହୁତ ଜିନିଷ ଅଛି ମାନେ ଦେବୀଙ୍କ ମନ୍ଦିର ଅଛି ଯୋଉଟାକୁ ମୁଁ ବୁଲିବାକୁ ଚାହୁଁଛି। ସେ ଯାଇପାରୁନି କିନ୍ତୁ ଯିବି ଭବିଷ୍ୟତରେ ନିଛିନ୍ତ ଯିବି।
ହ
ଆଉ ଏଇ ସବୁ ଆଉ
ଆଉ ଟ୍ରିପ ରେ କୁଆଡେ କୁଆଡେ ଯାଇଛନ୍ତି ନା ଓଡିଶା ବାହାରକୁ କେବେ ଯାଇଛନ୍ତି ନା ବୁଲିବା ପାଇଁ?
ନା ଓଡିଶା ବାହାରକୁ ଯାଏନି କିନ୍ତ ଯିବି ଏବେ ଅଛି ଯୋଜନା ସିଏ ଯିବା ପାଇଁ ଦୁର୍ଗା ପୂଜା ସମୟରେ କୋଲକାତା
ଆଚ୍ଛା ଭଲ ସେଠି କୋଲକାତାରେ ଭଲ ସେଲିବ୍ରେସନ ହୁଏ ସବୁ
ହଁ ସେଇ ଟାଇମ ରେ କୋଲକାତା ଯିବା ପାଇଁ ଭାବିଛି ଆଉ
ତାାର ପଦା ଯାଗ ଯୋଉ ବୁଲିବା ପାଇଁ ବଢିଆ ନା ସେ ସବୁ ପ୍ଲେସ ସବ ବଢଡେ ବଢଡେ ପ୍ଲେସ ସବୁ ଅଛି ଓଡିଶାରେ ବି ବହୁତ ପ୍ଲେସ ଅଛି ବୁଲି ପ ପାଇଲେ ହେଲା
ହଁ ଓଡିଶାର ହଉଛି ତାରାତାରିଣୀ ମନ୍ଦିର ଯୋଉଟା ଏଠି ଅଛି
ମୁଁ ଯାଇଛି ଛୋଟବେେଳେ ଯାଇଥିଲି
ହଁ ଗଞ୍ଜାମ ଜିଲ୍ଲା ଗଞ୍ଜାମ ଜିଲ୍ଲା ଆଉ ହଉଛି ଏଠି ଚିଲଗଟା ପୁରୀ ଜିଲ୍ଲା
ଜାଗା ବଢିଆ ନା
କୋରାପଟରେ ହଉଛନ୍ତି ଗୁପ୍ତେଶ୍ଵର ମନ୍ଦିର ଗୁପ୍ କେଶଵର ମନ୍ଦିର ଯୋଉଟା ଅଛନ୍ତି ଶିବଙ୍କର
ଆପଣ ବେଶୀ କେମିତି ଜାଗା ଭଲ ହେ ପାହାଡ ଜାଗା ଭଲ ହାଗେ ନା ମାନେ ଯୋଉ ଏମତି କହ ଜଙ୍ଗଲ ନା ମାନେ ବିଚ୍ ଲାଇନ ବ ବେଶ ଭଲ ଲାଗେ ନା ସମୁଦ୍ର ସମୁଦ୍ର କୋଉଟା ବେଶ
ସମ ସମୁଦ୍ରକୁଡ଼
ହଁ ଶାନ୍ତି ନା
ହୁଁ ଆମେ ଦେଗଳି ବହୁତ୍
ହୁଁ
ଆଉ କଣ କୁହନ୍ତୁ
ହଁ ପାରାଦୀପ ଯାଇଚନା
ହୁଁ ପାରାଦିପ୍ ଯାଇଛ
ପାଇବି ପ ଭଲ ଲାଗେ ଜାଗା ଟା ନା କାର ଦପରେ ରଜ ଭଲ ସେଲିବ୍ରେସନ ହୁଏ
ସମୁଦ୍ର କୂଳ ଏ ରଜ ଟାଇମ ରେ ଯାଇନି କିନ୍ତୁ ଅନ୍ୟ ଟାଇମ ରେ ଯାଇଛି ସମୁଦ୍ର କୂଳ ଟା ଦେଖିବାକୁ ଭଲ ଲାଗେ
ଆହୁରି ବହୁତ ବହୁତ ଜାଗା ଅଛି ଦିଘା ଇଏ ସବୁ ଭଲ ଭଲ ଜାଗା
ହୁଁ ଦୀଘା ହଉଛି ବାଲେଶ୍ଵର ଆଉ କଲିକତା ମଝିରେ ଯୋଉ ବିଚ ମାନେ ସମୁଦ୍ର କୂଳ ଟା ସେଇ
ହଁ ହଁ
ଆଉ ହଉଛି ଆଉ ଗୋଟେ ହଉଛି ପାରାଦଵୀପ ସମୁଦ୍ର କୂଳ ଆଉ ସବୁଠୁ ହଉଛି ପୁରୀ ପୁରୀ ମାନେ ସମୁଦ୍ର କୂଳ ଟା ହୁଁୁ ସେଇ ଜାଗା ଟା ଭଲ ଲ
ହୁଁ ହ ହ
ଆଉ ସେ ଏଠି ଚିଲି ସେଟା ସବୁଠୁ ଭଲ ଲାଗେ ଦେଖିବାକୁ କିନ୍ତୁ ଯିଏ ଯାଇନି ଯିବି
ହୁଁ
ଆଉ ସେ ମନ୍ଦିର ଭିତରେ
କେବେ ଯାଇଛ ନା ଏବେ ଆଉ ଯାଇନାହାନ୍ତି ବାପ
ହୁଁ ହୁଁ ହଁ ଯାଇଥିଲି ଟିକେ ପୂଜା ଥିଲା ଯେତେବେଳେ ଇଙ୍ଗୁଳାଙ୍କ ମନ୍ଦି ପୂଜା ଥିଲା ଚୈତ୍ର ପୂର୍ଣ୍ଣିମା ସେତେବେଳେ ଯାଇଥିଲା
ଓହୋ ଆଉ ଯାଇନାହାନ୍ତି ନା?
ନା।
ହଁ
ମସାଗ ଧାଗା ଏବେ ଏବେ ତାପରେ ଆଉ ଯାଇନି ଯାଇଥିଲି ଏବେ ରଜକୁ ଯିବାର ଅଛି
ଘରକୁ ଗଲେ ଆଇଲା ଦିନ କାନ୍ଦନ୍ତି ନା ମନକୁ ମତେ ଆସ୍ ଆସିବା ପାଇଁ ନା?
ନା କେବେ ଇଚ୍ଛା ହୁଏନି ଆସିବାକୁ ଛାଡିକି। କିନ୍ତୁ ପୁଅ ମାନେ ଦିନଟା ଶୀଘ୍ର ଶୀଘ୍ର ସରିଯାଏ। କେମତି ସହନ ସରୁଦିନ୍ ହଁ। ଦିନ ସରୁ ମାନେ ନ ସରୁ ପଛେ କିନ୍ତୁ ଦିନଟା ମାନେ ସାଙ୍ଗେ ସାଙ୍ଗେ ସରିଯାଏ କିନ୍ତୁ ଏଠି ଦିନ ସରେନା ସେଠି ସାଙ୍ଗେ ସାଙ୍ଗେ ଦିନ ସରିଯଏ।
ହଁ ଯାଇଁକି ରହିନଥିବେ ପଳୋଉଥୁବ ଦିନେ ଆଉ ନା।
ହଁ କାହିଁକି ଏତେ ଶୀଘ୍ର ଦିନଟା ପଳେଇଲା। କାଲି ଯାଉଚନ୍ତି ଫାଇନାଲ ନାଇ। ଦିନ ସରୁନି ଏ ମାନେ ସେଠି ଶୀଘ୍ର ଶୀଘ୍ର ସରିଯାଏ ଏଠି କିନ୍ତୁ ଦିନ ସରୁନି।
ତାପରେ ଘରେ କାମଧନ୍ଦା କରୁଥିବୁ ଦିନ କୁଆଡେ ଯିବନି।
ନା। ସେଇଟା ଗୋଟେ ଯେ ଟାଇମ ଏଟା ଆଉ ଗୋଟେ ଟାଇମ ମାନେ ଦି ଜଣ ଆଁକ୍ କେବେବି ଏକା ସହିତ ସମାନ ହେଇପାରିବେନି ଯେତେବେଳେ ବାପ ଘରେ ଥାଆନ୍ତି ସେତେବେଳେ ସମ ଟାଇମଟା କେମିତି କଟିଯାଏ ସେଟା ଜଣା ପଡେନାହିଁ କିନ୍ତୁ ଏଠି ବୋହୁତ ସମୟ ଗୋଟେ ତ ମିନିଟ୍ ବି ଗୋଟେ ଘଣ୍ଟା ପରି ଲାଗେ।